ଭାଇ,
ହଁ ଭାଇ ନମସ୍କାର, ଭାଇ ବସିଛି ଏବେ।
ନମସ୍କାର ଭାଇ, ଜୟ ଜଗନ୍ନାଥ ସବୁ ଭଲ ତ।
ହଁ ଭାଇ ସବୁ ଭଲ। ଭାଇ ଆପଣଙ୍କର ଫ୍ୟାମିଲି ମେମ୍ବର୍ ସବୁ ଭଲ ଅଛନ୍ତି କି? ହ୍ୟାଲୋ,
ଘରର ସବୁ ସଦସ୍ୟବନ୍ଦ ତ ଭଲ ଅଛନ୍ତି। ଏବଂ ଆଉ ତମ ଘର ତମ ବାପ ମା ସବୁ କେ
ଜୁ ହଁ ଭାଇ ବହୁତ ବଢ଼ିଆ ଭାଇ ଭଲରେ ଅଛନ୍ତି ସମସ୍ତେ। ଏବେ ରିସେଣ୍ଟ ଭାଇ-ଇ-ଇ-ଇ ବାପା ମାଙ୍କ ସହିତ କଥା ହେଉଥିଲି। ଭାଇ ସମସ୍ତେ ଭଲ ରହୁ ଅଛନ୍ତି ଏବଂ ଆଉ ଗାଁର ତ ଆପଣ ଯା ହଁ, ହ୍ୟାଲୋ
କହିଲି ବହୁତ ବଢିଆ କଥା। ଯଦି ତମ ବାପାଙ୍କୁ ସବୁଦିନେ ତମେ ଟାଇମ୍ ଦେଇପାରୁଛ ତ ତାଠୁ ବଢିଆ କଥା କଣ ଭାଇ। ଆଉ ମୁଁ କହୁଥିଲି କି ଏଇ ଯୋଉ ଆସୁଛି ଆମର ଆ କ କୋଉ ଗଣେଶ ପୂଜା ଟା ଏ ବିଷୟରେ ମୁଁ ଆଜି ଆଲୋଚନା କରିବା ପାଇଁ ତମ ସହ ଟିକେ-ଏ-ଏ ବହୁତି ଯୋ ଆଗକୁ, ଭା ଭାଇ ମୋ କଥା ଟା ଫାଷ୍ଟ ଟିକେ ଶୁଣିଯାଅ ତାପରେ କହିବା ଆଉ ଭଲ ଲାଗିବ ମାନେ କଥାଟା ମଝିରେ କହିଲେ ଟିକେ ଭଲ ଲାଗୁନି। ମୁଁ କହୁଥିଲି କି ଆଗକୁ ଯୋଉ ଆମର ଗଣେଶ ପୂଜା ଆସୁଅଛି ସେଇଥିପାଇଁ ଆମେ କିଛି ଆୟୋଜନ କରିବା। ଯେହେତୁ ତମେ-ଏ-ଏ-ଏ ଜାଣିଛ ତମ ବାପା ଆମ ଗାଁର ଗୋଟେ ଭଲ ସଦସ୍ୟ ମାନେ ତାଙ୍କେ ମାନେ ସବୁ ଭଲ କାମ କରନ୍ତି ଆମ ଗାଁ ରେ। ତ ତାଙ୍କ ବିନା ଅନୁମତିରେ ତ ଆମେ କିଛି କରିପାରୁ ନାହୁଁ। ଯେହେତୁ ମୁଁ ଟିକେ ବାହାରେ ଅଛି। ତମ ଘରକୁ ଯାଇପାରକି ତମ ବାପା ସହ କଥା ହେଇପାରୁନାହିଁ। ତ ମୁଁ ଭାବୁଛି ତମେ ଟିକେ ତମ ବାପା କୁ ବୁଲେଇଥାନ୍ତ ଯେ ପିଲାମାନେ ଆଗକୁ ଏଇ ଗଣେଶ ପୂଜା କରିବେ ତମ ବାପାଙ୍କ ଟିକେ ସାହାଯ୍ୟ ଟିକେ ଦରକାର ବୋଲି ଆଉ।
ହଁ ନିଶ୍ଚୟ କହିବି ବାପଙ୍କୁ। ପ୍ରତିିବର୍ଷ ଯେମିତି-ଇ-ଇ-ଇ ଗଣେଶ ପୂଜା ଧୁମଧାମ ରେ ହୋଇଥାଏ। ଏ ଏଇ ବର୍ଷ ବି ହେବ। ତା ହେଲେ ହଁ ହଁ।
କାରଣ କାରଣ ତମ ବାପାଙ୍କ ହାତ ସବୁଥର ଥାଏ। ଯେହେତୁ ତମ ବାପା ଗୋଟିଏ ଭଲ ଲୋକ। କିଛି ବି ଅସୁବିଧାକ ହ କରିବାକୁ ଦିଅନ୍ତି ନାହିଁ ଆମକୁ। ସେ କୁହନ୍ତି କି କିଛି ବି ଅସୁବିଧା ହବ ମତେ ଆସିକି କହିବ। କିନ୍ତୁ ତାଙ୍କୁ ସବୁଠୁ ଫାଷ୍ଟ କହିବୁ ନା ଆମର ସେ କଣ। ସବୁ ଯାର ଆୟୋଜନ ହେଇଛି ନହେଲେ ସେ ଖରାପ ଭାବିବେ କହିବେ କି ମୁଁ ସବୁ ଥର ସବୁ କରି ଅଛି। ପୁଣି ମୋତେ ଫାଷ୍ଟ ନ ଡାକିକି ଆଉ ତାକୁ ଡାକିଦେଲେ। ଖରାପ ନ ଭାବିଲେ ବି ନିଜକୁ ଖରାପ ଲାଗିବ ନା। ଯିଏ ସବୁଥର ସାହାଯ୍ୟ କରୁଛି ତାକୁ ଆମେ ନ ଡାକିକି ଆକୁ ତାକୁ ଯଦି ଫାଷ୍ଟ ଡାକିବା।
ଠିକ କହିିଲ ଭାଇ ଠିକ କହିିଲ। ଆରେ ଆମ ବାପାଙ୍କଠୁ ଭାଇ ଆହୁରି ବହୁତ ବହୁତ ଭଲ ଲୋକ ଅଛନ୍ତି ଏ ଭାଇ। ସେମାନଙ୍କୁ ବି ଭାଇ ଏ ଏଇ ବର୍ଷ ମୁଁ ଭାବୁଛି ସୁଯୋଗ ଦିଆଯାଉ।
ଆରେ ନାଇହିଁ ଭାଇ ଶୁଣନ୍ତୁ ସମସ୍ତେ ଭଲ ଅଛନ୍ତି। କିନ୍ତୁ ସେ କଣ କରୁଛନ୍ତି ଜାଣିଛ ନା, ସେ ଆସୁଛନ୍ତି ଯୋଗଦାନ ଦଉଛନ୍ତି କିଛି ସାହା ମୂଲ୍ୟ କିନ୍ତୁ ତାପରେ ସେଇ ରାଜନୀତି ଆଣିକି ମାରି ଦେଉଛନ୍ତି ସେ ଗଣେଶ ପୂଜାରେ। କିନ୍ତୁ ତମ ବାପା ସେଇଭଳି ନୁହେଁ। ତମ ବାପା କୁ ଯେହେତୁ ରାଜନୀତି ଭଲ ଲାଗେ ନାହିଁ ସେ ସବୁରେ ପସନ୍ତି ନାହିଁ। ସେ ଆସନ୍ତି ମାନେ ବୁଲାବୁଲି କରନ୍ତି ଦେଖନ୍ତି ଏମାଙ୍କର ଏଇଟାସୁବିଧା ଅଛି, ସେଇଟା ସୁବିଧା କରିକି ପୁରୀ ଘରକୁ ଚାଲିଯାଆନ୍ତି। ସେ ସବୁ ସା କରନ୍ତି କିନ୍ତୁ କି ସେ ତମ ବାପା ସାହାଯ୍ୟ କରୁଛନ୍ତି ଆଉ କିଏ ହେଇଥିଲେ ବୁଲି ବୁଲି କହିବ କି ଆମର ଏଇ ଗଣେଶ ପୂଜାକୁ ମୁଁ ଦଶ ହଜାର ଦେଲି ବାର ହଜାର ଦେଲି ଏମିତି ସବୁ ଖୁବ କହିବେ ତ ଏତେ ଶୁଣିବାଠୁ ଭଲ ଆମକୁ ତମ ବାପା କୁ କହିଦେବି ଯେହେତୁ ତମ ବାପାଙ୍କର ଆର୍ମି ଚାକିରି ଥିଲା ଏବେ ରିଟାୟାର ହୋଇ ସାରିଛନ୍ତି ତ ସେଇଥିପାଇଁ ତମ ବାପା ଟିକେ ଆସିଲେ ଭଲ ଲାଗନ୍ତା ଆମ ସମସ୍ତି କି ଆଉ।
ହଁ ନିଶ୍ଚୟ ଆସିବେ ଆମ ବାପା ସେମିତିକା ଲୋକ ନୁହଁ। ଆପଣ ଥରେ ଆସି କହିଦିଅନ୍ତୁ ନହେଲେ ଆପଣ ନ କହିଲେ ବି ମୁଁ ଭାଇ ହଁ ବାପା ତ ଏବେ ପଳେଇଛନ୍ତି ଭାଇ ରନିଙ୍ଗ ପାଇଁ। ଆଉ ରନିଂ ପାଇଁ ଆସିଲେ ଯଦି ମୁଁ କହିଦେବି ଆଉ।
ହଁ ଯେହେତୁ ମୁଁ ତ ମନେ ନଥିଲା ଠିକ ସେ ଯେହେତୁ ମୁଁ ବହୁତ ସାରା କାମରେ ବିିଜି ଅଛି ସେ ଆମର ଦୁଇ ତିନିଟା ସାଙ୍ଗ ସେ ଆସିସ ଆସୁ ଏବଂ ପ୍ରେମ ଏମତି ସାଙ୍ଗ ଯାକ ସବୁ କହିଲେ କି ଭାଇ ତାଙ୍କ ବାପା କୁ କହିଦିଅ ନହେଲେ ସେ ପୁଣି ଖରାପ ଭାବିବେ। ମୁଁ କହିଲି କି ମୁଁ ଏମିତି ଟିକେ ବିଜି ଅଛି ତମେ କହିଦିଅ। କହିଲେ ନାଇଁ ସେଇ ତାଙ୍କୁ ଆମେ ଦେଖିପାରୁନାହୁଁ ଯେହେତୁ ଶୁଭମ ତୋର ଭଲ ସାଙ୍ଗ ତ ଶୁଭମ କୁ ଟିକେ କଲ୍ କରି କହିଦେଇଥିଲେ ଶୁଭମ ତା ବାପା କୁ କହିଦେଇଥାନ୍ତା ଆଉ।
ହଁ ଠିକ୍ ଅଛି ଭାଇ କହିଦେବୁ ଆଉ ଭାଇ ଗଣେଶ ପୂଜାରେ ସବୁ ପ୍ରାୟ ଭଡ଼ା ଦେଇ ମାନେ କଣ ବୁକିଂ କରିଦେଲେଣି କି ଡିଜେ ତାପରେ ଲାଇଟ୍ ଆଣ୍ଡ ସାଉଣ୍ଡ ମୂର୍ତ୍ତି ଫୁର୍ତ୍ତି ଏଗୁଡ଼ା କଣ ହେଇଗଲାନି କି?
ଆରେ ଭାଇ ସେଇଥିପାଇଁ ହିଁ ତ କହୁଛି ତମ ବାପା ଙ୍କୁ କହିବାକୁ। ସବୁ ତମ ବାପା ହଁ ଠିକ କରନ୍ତି ଠିକ କରନ୍ତି ମାନେ କଣ ଆଖେ ଯୋଉଟା ଠିକ କରନ୍ତି ଆମେ ପାଇଁ ସେଇଟା ସୁବିଧା ହୋଇଯାଏ। ଆମକୁ ଅସୁବିଧା ଲାଗିପାରେ କିନ୍ତୁ ତାଙ୍କେ ଯୋଉଟା କୁହନ୍ତି ସେଇଟା କରିଲେ ବହୁତ ସୁବିଧା ହୋଇଯାଏ କେମିତି କଣ କହିପାରିବି ନାହିଁ ପୂର୍ବଥର କହିଥିଲେ କି ମାନେ ଏଇ ଗୋଟେ ଛୋଟିଆ ଗଣେଶ ଟେ ଆଣ ଟିକେ ବଡ ଆଣ ନାହିଁ। ଆମେ ଭାବିଲୁ କଣ ପାଇଁଏଥର ଏମିତି କହିଲେ କିଛି ତ ଗୋଟେ ହେଇଥିବ। ତାପରେ ସେଇ କଣ ଆମର ଏଇଠି ଗୋଟେ ନିୟମ ହେଇଥିଲା ଯେ ଆମର ପାଞ୍ଚ ଫୁଟ ରୁ ଅଧିକ ବଡ ଗଣେଷ କରିପାରି ଯାଇ ପାରିବ ନାହିଁ। ତ ଯୋଉ ଗଣେଶ ପାଞ୍ଚ ଫୁଟରୁ ଅଧିକ ହୋଇଥିଲା ସେଇ ଗଣେଶଟିକୁ ପୋଲିସ ପ୍ରଶାସନ ଆସିକି କହିଲେ ଯେ ତୁରନ୍ତ ଦିନ ଭିତରେ ଏହାକୁ ବିସର୍ଜନ କରିବାକୁ ବା ଧ୍ୟ ତ ଆମର ତ ଯେହେତୁ ଚାରି ପୁଟୁ ପାଖ ପାଖି ଗଣେଶଟି ଥିଲା। ତ ଆମେ ତ ପାଖାପାଖି ମାସେ ଗଣେଶ ମହାପରୁ ନିଚ ଗ୍ରାମ ରଖିକି ବହୁତ ମଜା ଉପଭୋଗ କରିଛୁ ଏବଂ ବହୁତ ମଜା ଲାଗିଲା କାରଣ ଦେଖ ସବୁ ଗାଁ ରେ ପାଞ୍ଚ ପୁଟରୁ ଅଧିକ ଥିଲା ସେମାନେ ସାତ ଦିନ ଭିତରେ ବିସର୍ଜନ କରିଦେଲେ। କିନ୍ତୁ ଆମ ଗାଁ ରେ ପାଖାପାଖି ମାସେ ପାଖାପାଖି ରହିଲା କେବଳ ତମ ବାପାଙ୍କ ପାଇଁ।
ତାହେଲେ ଭାଇ ସେଇଟା ଭାଇ ଆମ ବାପାଙ୍କୁ ମନେଇ ସେଇଟା ଭାଇ ଭଗବାନଙ୍କର ଆଶୀର୍ବାଦରୁ ହିଁ ଭାଇ ହୋଇଥାଏ ସେ ସବୁ। ଆଉ ଯେହେତୁ ଆମ ବାପା ଟିକେ ଟିକେ ଯୋଗଦାନ ରହୁଛି ସେଥିପାଇଁ ତାଙ୍କର ବି ଟିକେ ଯୋଗଦାନ ହେତୁ ଆପଣମାନେ ରଖିପାରୁଛନ୍ତି ଆଉ ପ୍ରଭୁଙ୍କୁ ଆଉ।
ଆରେ ହଁ ଆଉ ଗୋଟେ କଥା ତମ ବାପା ଯେହେତୁ ଆମ ସେଇ ଗଣେଶ ପୂଜାରେ ହୁମରେ ବସୁଛନ୍ତି ତ ତମ ମମିଙ୍କୁ ବି ଟିକେ କହିବାକୁ ପଡିବ। କାରଣ ଦୁଇ ଜଣ ଯାକ ମିଶିକି ବସିଲେ ହୁମ୍ ଟା କାର୍ଯ୍ୟ ହବ। ଯେହେତୁ ହୁମରେ ତ କେହି ବି ବସି ପାରିବେ ନାହିଁ କେବଳ ଭଲ ଲୋକ ଯିଏ ପାଖାପାଖି ପିଲା ଦିନରୁ ଆମିଷ ଛାଡି ଦେଇେଥିବ। ପିଆଜ ରସୁଣ ବି ଛାଡ଼ିଦେବ ଯେଉଁଦିନ ପୂଜା ହବ। ଟୋଟାଲ କିଛି ଖାଦ୍ୟ ଗ୍ରହଣ କରିବ ନାହିଁ। ଜଳ ଗ୍ରହଣ କରିବ ନାହିଁ। ଏତେ ସାରା କଲା ବେଳକୁ, ଯଦି କିଏ କଣ ଭୁଲ୍ ଭାଲ୍ କରିଦେଲା। ତ ସେଇ ପାପ ଟା ଆମ ଉପରେ ପଡିବ। ତମ ବାପାଙ୍କର ତ ଏଇଟା ଅଭ୍ୟାସ ହେଇଗଲାଣି ଯେ। ଆମିଷତ ସେ ପିଲା ଦିନରୁ ଖାଉନାହାନ୍ତି ମୁଁ ଜାଣିଛି। ଗୋଟିଏ ଦିନ ବିନା ପିଆଜ ରସୁଣ। ଏବଂ ବିନା ପାନୀୟ ଜଳରେ ରହିଯିବେ ଆଉ।
ଠିକ୍ କହିଲ ଭାଇଜି ତୁମେ। ନିଶ୍ଚୟ ଭାଇ ଏ ବର୍ଷ ଆମ ମମିକୁ ମଧ୍ୟ କହିବେ ସେ ବି ଭାଇ- ଭୁମରେ ବସିବେ। କର୍ତ୍ତା କାର୍ଯ୍ୟରେ, କର୍ତ୍ତା କାର୍ଯ୍ୟ ରୂପରେ ରହିବେ, ପ୍ରଭୁଙ୍କର ଉପାସନାରେ। ରହିବେ ଭାଇ।
ଆଚ୍ଛା ମୁଁ କହୁଥିଲି କି, ତମର ଯୋଉ ସେଇ ଭାଇ ବାହା ହୋଇଥିଲେ ସେ ବାହାଘରରେ କେମିତି କଣ ତମେ ଅସୁବିଧାର ସମ୍ମୁଖୀନ ହୋଇଥିଲ? ଏବଂ ତମର ରୋଷେଇ କାର୍ଯ୍ୟ ସେ ଆରୁ ଆରମ୍ଭ କରିକି, ବରଯାତ୍ରୀର ତମ ତ ଥିବ କନ୍ୟା ଯାତ୍ରୀକୁ ଆସ ପିଲା ପର୍ଯ୍ୟନ୍ତ ତାଙ୍କୁ ଟିକେ ଚର୍ଚ୍ଚା କରିବା ସବୁ କେମିତି କଣ କରିଲ? ମୁଁ ପଚାରିବାର କାରଣ ଏହା କି ଯେ, ମୋର ବି ଭାଇର ବାହାଘର ଆଗକୁ ଆସୁଛି। ତ ମୁଁ ଟିକେ ଟେନସନ ରେ ପଡିବା ଆଗରୁ, ତମଠୁ ମୁଁ ଟିକେ ଉପଚାର ଟା ନେଇଯିବି ବୋଲି ଭାବୁଛି।
ନିଶ୍ଚୟ ଭାଇ କହିବି। ନିଶ୍ଚୟ ଭାଇ କହିବି। ଭାଇ ଆପଣ ଆପଣ ଜାଣିଛନ୍ତି ଭାଇ, ବାହାଘର କାମ ଭାଇ ଭାରି କଷ୍ଟ। ଭାଇ କାହିଁକି ନା ବାହାଘର ଯେତିକି ମାନେ, ବାହା ହେଇ ଯିବାଟା କିଛି ସହଜ ସିନା ତା ବୋଧେ ମ୍ୟାନେଜମେଣ୍ଟ କରିବା ଟା, ଭାଇ ଦାୟିତ୍ୱ ଲିଭେଇଟା ଭାଇ ବହୁତ କଷ୍ଟ ଭାଇ। କାହିଁକିନା ଯେହେତୁ ଘରର ଭାଇ ମୁଁ ବଡ଼ ଭାଇ ଥିଲି। ସାନ ଭାଇ ଥିଲି। ଯେହେତୁ ବଡ ଭାଇ ବାହା ହଉଥିଲା, ସବୁ ଦାୟିତ୍ଵ ଭାଇ ମୋ ଉପରେ ପଡି ଯାଇଥିଲା। କାହିଁକି ନା ବାପା, ବାପା ତାଙ୍କ ବାପ ତ ଯେହେତୁ ଏକ ଭଦ୍ରଲୋକ। ତାଙ୍କେ ଏତେ ମାନେ ଦାୟିତ୍ୱରେ ପସନ୍ତି ନାହିଁ। ସେଥିପାଇଁ ମୋ ଉପରେ ସବୁ ଦାୟିତ୍ୱ ଗୁଡ଼ାକ ପଡ଼ିଯାଇଥିଲା। ଯେହେତୁ ଭୋଜିଠୁ ଆରମ୍ଭ କରିଯେ, ବଡଯାତ୍ରୀ ଏବଂ ଡିଜେ ପ୍ରଶାସନ ସବୁ ମୁହିଁ ବୁ ଥିଲି। ସେଥିପାଇଁ ଭାଇ ବୋହୁତ୍ କଷ୍ଟକର ଥିଲା।
ଆରେ ହଁ ଭାଇ ଶୁଣ, ମୋର ତ ଏଇ ଯୋଉ ମାସେ ତିନି ମାସ ତଳେ ଗୋଟେ ଆମ ଦିଦି ବାହା ହଉଥିଲେ। ସେଇ ଭୋଜିରେ ଏତେ ମାନେ ପ୍ରଫେସନ ରେ ଯେତିକି ଭୋଜି କାର୍ଯ୍ୟରେ ଯେତିକି, ବରଜାତ୍ରିରେ ଯେତିକି ମତେ ଅସୁବିଧା ହେଲାନି, ସେତିକି ଅସୁ ସୁବିଧା ହେଇଗଲା। ମୋର ତ ପାଖାପାଖି ଭାଇ ଚାରିଶହ ରୁ ସାତଶହ ସାଙ୍ଗ ଅଛନ୍ତି। ସବୁଠୀ ତାକୁ ଡାକିଲା ବେଳକୁ ଭାଇ ବହୁତ ଅସୁବିଧା ହେଇଗଲି। ସମସ୍ତୀ କି ଡାକି ଡାକି ପାଞ୍ଚ ଦିନ ଲାଗିଲା। ପୁଣି ଦୁଇଶହ ତିନିଶହ ସାଙ୍ଗ ଫିଟି ଗଲେ। ସେଇ ଦୁଇଶହ ତିନିଶହ ସାଙ୍ଗ ମତେ ବାରମ୍ବାର କଲ୍ କରୁଛନ୍ତି। କି ଭାଇ ଭୁଲି ଗଲୁ ଏମିତି ସାଙ୍ଗ ସାଥିରେ ବି ଦିଦିଙ୍କ ବାହାରଘରକୁ ଡାକି ପାରିଲୁ ନାହିଁ, ତୋ ଦିଦି ମୋ ଦିଦି ଭଳି। ଏମିତି ସବୁ ବହୁତ ସାରା କିଛି କହିଲେ। କିନ୍ତୁ ଭାଇ ମୁଁ କଣ କରିବି କହିଲୁ? ସମସ୍ତତିଙ୍କ ନାଁ ଏବଂ ସମସ୍ତଙ୍କ ନମ୍ବର ମୋ ପାଖରେ ଥିବ ବୋଲି ବା ନା କଣ? ମୁଁ ବି କହିବାର ଆଉ ଭାଇ କଣ କହିବି, ବୁଲ ହେଇଗଲା। ସେଇ ଏଥିପାଇଁ ମୁଁ କହୁଛି ଯେ, ଏବେ ମୁଁ ମାସେ ଦୁଇ ମାସ ଆଗରୁ ତାଲିକା କରିଦେବି ସାଙ୍ଗସାଥି ମାନଙ୍କର। ଏବଂ ତାଙ୍କର ଗୋଟିଏ ଗ୍ରୁପ ଖୋଲିଦେବି। ସମସ୍ତ କୁ ଗ୍ରୁପ ରେ ଇନଭାଇଟ କରିବି ଏବଂ ପର୍ସନାଲ କଲ୍ ବି କରିକି କହିଦେବି ଆଉ। କଣ ଭୁଲ ହେଇଥିଲା ନା ଠିକ ହେଇଲା ମୁଁ କହିଲି?
ଭାଇ ଠିକ୍ ହେଲା ବା ଆଉ, ଭାଇ ପୁରା ଠିକ୍ କହିଲ ଭାଇ। ତା ପଦରେ ଆଉ ଗୋଟିଏ କଥା, ଶୁଣନ୍ତୁ ଭାଇ।
ସେ ଭ
ହାଲୋ, ତା ପରେ ଭାଇ ବିବାହ ବ୍ରତ ଯେକୌଣସି କାର୍ଯ୍ୟକ୍ରମ ବି ଆଉ ଗୋଟେ କଥା ବିନା ମାଲରେ ଭାଇ। କିଏ ଆପଣଙ୍କର ପାଖତଡା ସାଙ୍ଗସାଥି ବା ବନ୍ଧୁ କିଏ ବି ଆପଣଙ୍କ ପାଖ ତଡା ଆସିବେ ନାହିଁ କାହିଁକି ନା ସେଇ କାର୍ଯ୍ୟ ଗୁଡ଼ାରେ ମାଲ୍ ହିଁ ସବୁ କିିଛି। ବିନା ମାଲରେ କିଏ ଆସିବେନି ଭାଇ। ସେଥିପାଇଁ
ଭାଇ ସତକଥା ତମେ କହିଲ କିନ୍ତୁ ମୁଁ କହୁଛି ଶୁଣନ୍ତୁ ମୋ ସାଙ୍ଗସାଥି ମାନେ ଖରାପ ହେପାରନ୍ତି କାହା ପାଇଁ କିନ୍ତୁ ମୋ ପାଇଁ କି ଆମ ଘର ପାଇଁ କେବେ ଖରାପ ହେପାରିବେ ନାହିଁ ମୁଁ ତା କୁ ପଚାଇଥିଲି କି ଭାଇ ତମେ ମାନେ ମଦ୍ୟପାନ କରୁଛ ଭୋଜିରେ ଟିକେ ଅସୁବିଧା ହୋଇପାରିବ। ତ ସେଇ ସେଇମାନେ କହିଲେ କହିଲେ କି ଭାଇ ଦେଖ୍ ତୋ ଭୋଜିରେ ଯେହେତୁ ସୁରୁଖୁରୁରେ ଯିବା ଦରକାର। ଯଦି ଆମେମାନେ ମଦ୍ୟପାନ କରିବୁ ତ ଆମ ଭିତରେ ଆମେ ଗଣ୍ଡଗୋଳ କରିପାରିବୁ। ତ ଗୋଟେ କାମ କରିବା ଆଜି ଦିନଟା ପୁରା ଭଲସେ ମନ ଲଗେଇ କାମ କରିବା। ଭୋଜିର ହାଲିଆ ମରିଲା ପରେ ତା ପରଦିନ ରାତିରେ ଆମେ ମାନେ ମଦ୍ୟପାନ ତ କରିବା କରିବା ରାତିରେ ପୁରା ଫୁଲ ଏଞଜୟ କରିବା ଆଉ। ସେଇଦିନ କହିଲେ ଭାଇ ଜାଣିଛୁ କଣ କଣ ଅସୁବିଧା ହୁଏ। ନିଶାରେ ନିଶା ବଳରେ କିଏ କଣ କହିଦବ। କୋଉ କନ୍ୟାଯାତ୍ରୀ କିଏ କଣ କହିଦବ। ସେଇଥିପାଇଁ ସେଇ ପୁରା କାଟିକି ମନା କରିଦେଲେ କି ନାଇଁ ଭାଇ ଆମେ ଆଜି ମଦ୍ୟପାନ କରିପାରିବୁ ନାହିଁ ଯେହେତୁ ତୋ ଭୋଜି ଆମ ଭୋଜି ଭଳି।
ଠିକ୍ ଡିସିସନ ଭାଇ ଏଇ ଡିସିସନ ରହିଲେ ଭାଇ ଏମିତି କେତେ ମାଡ଼ ଗଣ୍ଡଗୋଳ ସବୁ ହିଁ ରହିଯିବ। ଅଁ ଆଜିକାଲି ଦୁନିଆ ବା ଏମିତି। ବିନା ବିୟର ପାନରେ କିଛି ହୋଇନଥାଏ ସେଥିପାଇଁ ଏଇ ଡିସିସନ ଆପଣଙ୍କର ଠିକ୍ ଡିସିସନ ଥିଲା। କାଇଁକିନା ଆପଣ ତ ଜାଣିଛନ୍ତି। କିଏ ବି ମଦ ନ ପିଇବା ଆଗରୁ ସମସ୍ତେ ଭଲ ଭାବରେ ବ୍ୟବହାର କରନ୍ତି। ଯଦି ୱାନ୍ସ ଥରେ ମଦ ପିଇ ଦିଅନ୍ତି। ତାହେଲେ ସେମାନଙ୍କର ମାଇଣ୍ଡ ଚେଞ୍ଜ ହେଇଯାଏ। ସେମାନେ ନିଜକୁ କଣ ଭାବନ୍ତି ଏବଂ ଅନ୍ୟଙ୍କୁ ବହୁତ ପଗଲାମି କରନ୍ତି ଏବଂ ତା ସହିତ ଗଣ୍ଡଗୋଳ ସୃଷ୍ଟି ହୋଇଥାଏ। ତେଣୁକରି ଆପଣ ବହୁତ ବଢ଼ିଆ ଡିସିସନ ନେଇଛନ୍ତି।
ଆରେ ହଁ ମୁଁ କହିଲି କଣ ବ୍ୟାକଗ୍ରାଉଣ୍ଡ ରୁ କିଛି ନଜ ଆସିପାରେ କାରଣ ଏଠି ବହୁତ ସାରା ସାଙ୍ଗ ଆସିକି ମୋ ପାଖରେ ବସିଗଲେଣି। କହୁଛନ୍ତି କି ଟିକେ ଟାଇମ ଦିଅ ଆମକୁ ବି ଯେହେତୁ ମୁଁ ବାହାର ଦେଶରେ ଟିକେ ରହୁଥିଲି। ଏବେ ଗାଁକୁ ଆସିଛି। ସେ ବାରମ୍ବାର କହୁଛନ୍ତି କି ଆସ ଟିକେ ନଈଆଡେ ବୁଲିକି ଆସିବା। ଏମିତି ବୁଲାବୁଲି କରିବା ମୁଁ ନୂଆଗାଡିଟେ ବି କିଣିଛି ସେ ଗାଡିରେ ଟିକେ ଭ୍ରମଣ କରିବା। ଟିଉର କରିବା ବୋଲି କହୁଛନ୍ତି ଆଉ ତାହେଲେ ଆମେ ବି ତ ପାଖାପାଖି ଦଶରୁ ଏଗାର ମିନିଟ୍ କଥା ହେଇ ପାରିଲେଣି। ତ ତାହେଲେ ମୁଁ ଭାବୁଛି ଏବେ ରହିବା ବୋଲି ଆଉ।
ହଁ ହଁ ଠିକ୍ ଠିକ୍ ବୁଝିଲେ। ଭାଇ ହଁ ଭାଇ ଠିକ୍ ଜୟ ଜଗନ୍ନାଥ।